ହାଲୋ ହାଲୋ। ହଁ ଭାଇ ନମସ୍କାରେ କୁହ କଣ କରୁଚ?
ଭାଇ ନମସ୍କାର।
ହଁ କଣ କରୁଚ? ଆଉ ଖିଆପିଆ ସାରିଲାଣି ନା?
ଶୋଇଛି ଭାଇ। ଆଜ୍ଞା ଆଜ୍ଞା ଖାଇବା ପିଇବା ସାରିଲାଣି।
ହୁଁ ହୁଁ ଭାଇ ତମ ଆ କରେଣ୍ଟ୍ ଅଛି ନାଁ? କରେଣ୍ଟ୍ ଅଛି?
ଆଛି।
ଉଁ ହୁଁ ଆମ ଆଡ଼େ କଣ ହେଇଚି ଏଇନା କାଟି ଦେଇଚନ୍ତି ବା। ବର୍ଷା ହୁଅନ୍ତା କି ବାତିଆ ନାହିଁ ପବନ ନାହିଁ ଦିନରେ ବର୍ଷା ନାଇଁ ମ କିଛି ନାହିଁ ଆମ ଆଡ଼େ ସେ ଏ କଁ କରେନ୍ କାଟି ନାହାନ୍ତି ଅଛି।
ନାଇଁ ବର୍ଷା ଉଠିଲାଣି କିନ୍ତୁ କରେଣ୍ଟ୍ ଅଛି ଏତ ସାରି ସେ ସନ୍ଧ୍ୟା ଅଳଠୁ ଖାଲି କଟିଥିଲା ଟିକେ ପଳିଆଇଲା।
ନାଁ ନାଁ ଏବେ କଣ ଆମର ଏଇ ଯୋଉ ଏପଟର ଯୋଉ ଉଁ ପୁରା ମେନ୍ ଯୋଉଠୁ ଏ ଇଏ ହଉଚି ନାଁ ହେଠି କଣ ତାର ଛିଡି଼ଚି ଯେ
ଆଜ୍ଞା ତାହେନେ ତ ବୋହୁ ଟାଇମ୍ ଲାଗିବ।
ହୁଁ ସିଏ କୋହୁଚନ୍ତି ସୁଁ ସାଢ଼େ ଏଗାରଟା ବାରଟା ଲାଗିବ।
ଆଜ୍ଞା।
ବାରଟା ଯଦି ଲାଗିବ ଆମେ ଆଉ କଁ ଶୋଇବୁ? ଆଉ କମାଇ ଶୋଇବୁ କି ସେରା ଏ ତା କୋଉଚ ଫୁଣି ଆଉ କ
ଆଇଆ।
ଆଉ କିଛି ଶୋଇବା ଦକାର୍ ନାହିଁ। ଆଜ୍ଞା?
ଖାଇଥିଲେ କଣ?
ହଁ ଏବେ ରୁଟି ହେଇଥିଲା ରୁଟି ଡାଲମା କୁ ଏ ଯୋଉ ଯୋଉ ଭଜା ଭେଣ୍ଡି ଆଳୁ ଭଜା ହେଇଥିଲା। ଖାଇ ପିଇକି ମୁଁ ଖାଇ ଦେଇ ଇଁ ଆସିଁ ଦୋକାନରେ ଜିନିଷଉରା ପୁରେଇ ଦେଇକି ଯିବି ଆଉ।
ଆଜ୍ଞା ଆଜ୍ଞା। ଆପଣଙ୍କର ଦୋକାନ ଅଛି?
ହଁ ନିଜର ଦୋକାନ ଅଛି। ଦୋକାନ ଅନ୍ ତୁ ଯଦି ନିଜେ ଥମଳି ବଦା କିଏ ସମାଳିବ? ନିଜର ଦୋକାନ ତାକୁ ଫୁଣି ନିଜର ଦୋକାନ ତାକୁ ଫୁଣି ବାଗେଇକି ରଖିବାକୁ ପଡ଼ିବ ଜିନିଷ ପତ୍ରକୁ।
ଆଜ୍ଞା ଅନ୍ୟ ଲୋକ ରଖିନେ ସେ ସେ ତ ଯେତିକି ବିକ୍ରି ହବନି ସିଏ ସେତିକି ପଇସା ନେଇଯିବେ।
ଯଦି ଅଲ୍ ଅଲଗା ପି ପିଲାକୁ କାହାକୁ ରଖିବି ଚିଏ କଇବ କଇବ ଏକ୍ସଟ୍ରା ଫୁଣି ସିଏ ରହିଲା ମାନେ ଏକ୍ସଟ୍ରା ପଇସା ତାକୁ ଦେଆଉ
ଆଜ୍ଞା ଏକ୍ସଟ୍ରା ପଇସା ବି ତାପରେ ବି ସିଏ ବି ନିଜ ଦୋକାନ ଭଳିଆ କଁ ଦେଖି କି ଚଳିବ କି ଏମିତି ଆପଣ ଚଳେଇବେ?
ମୁଁ ଏନ୍ତିଆ ଏ ମୋର ରାତି ଦେ ସି ଏଗାରଟା ବାଜିଲା ପରେ ମୁଁ ପୁରେଇ ପୁରା ଦେଇକି ଜିନିଷ ଯିବି‌। ତେ ସିଏ ଯଦି ଦୋକାନରେ ବସିବ ହେବ ରା ଆଏଁ ରାତି ନଅଟା ହେଲା ବନ୍ଦ କରିନି କରିଦେଇ ବି
ଆଜ୍ଞା ଆଜ୍ଞା ସେଟା ସତ କଥା। ନଅଟା ହେଲେ ସିଏ ବନ୍ଦ କରିବେ ପ ସି କହିବେ ମୋର କାମ ଅଛି ନହେନେ ମୋ ଘରୁକୁ ଯିବି ନହେନେ କେତେ ବାହାନା ବାହାରିବ।
ହୁଁ ସେ କହିବ ମୁଁ ଯାଉଚି ଯିବି ମୋର କାମ ଅଛି କହିବ ବାହାରିବ ଚାଲିବ। ଉଁ ନିଜ ଦୋକାନ ଏଁ ଖାଇଲି ପିଇଲି ଆସିଲି ନାଇଁ ଥଣ୍ଡାଏରା ପୁରେଇ ଥାଏ କାଲି ଅଛି ସ୍କୁଲୁ କାଲି ଅଛି କଲେଜେ ପିଲା ଆସିଲେ ଫୁଣି ନେବେ।
ଆଜ୍ଞା କୋଉ ଦୋକାନ ଅଛି ମାନେ ଗ୍ରୋସରୀ ଦୋକାନ୍?
ନାଇଁ ଗ୍ରୋସରୀ ନୁଅଁ ଥଣ୍ଡା ଆଇସ୍କ୍ରିମ୍ ସବୁ ରଖୁଚି ଯାର ଜନସାରଓକାନ ଗୋ ରଖିଚି ହେନେ ସବୁ ଖାତା ବହି ପେନ୍ ସବୁ ବିକୁଚି ଫର୍ମ ଫର୍ମ ପକଉଚି ଇଏ କରୁଚି। ଏଗୁଡ଼ା ହଁ ଚାଲିଚି ଆଉ ଏପଟରେ ହୁଁ ବୁକ୍ ଷ୍ଟୋର୍ ଟାଇପ୍ ର।
ଆଜ୍ଞା, ମାନେ ପାଖରେ କୋଉ ସ୍କୁଲ କି କଲେଜ?
ସ୍କୁଲ ଅଛି, କଲେଜ ଅଛି, ପଞ୍ଚାୟତ ଅଛି।
ଆଜ୍ଞା, ଆଜ୍ଞା, ତାହେଲେ ସେଥି ତାହେଲେ ଭଲ ଆପଣଙ୍କର ଚାଲିଥିବ ଦୋକାନ। ଆ ଜାଛ ସ୍କୁଲ କଲେଜ ପିଲା ତ ଜେରକ୍ସ ନିହାତି ଦରକାର।
କଲେଜ ପିଲାଙ୍କର ଏଇନେ ଜାଣିଥିବ ଆଡିମିଶନ ହଉଥିଲା ପ୍ଲସ ଥ୍ରୀ। ପ୍ଲସ ଥ୍ରୀ ଏବେ ଆଡ଼ମିସନ ସରିଛି, ପ୍ଲସ ଟୁ ଫର୍ମ ପକା ଚାଲିଛି।
ଆଜ୍ଞା।
ଆଜି ଜଣେ ଆସିଥିଲା ଫର୍ମ ପକେଇବା ପାଇଁ କଲେଜ ର
ଆଜ୍ଞା।
ସେ କହିଲା ଭାଇ ତମେ ପକେଇବ, ଯେମିତି ହେଲେ ଏଇ କଲେଜ ଟା ଆସିବା ଦରକାର।
ଆଜ୍ଞା ଆଜ୍ଞା।
ସେ ଟାର୍ଗେଟ ମାରିକି କହୁଛନ୍ତି, ଏଇ କଲେଜ ଟା ଯଦି ନ ଆସିବ ଭାଇ ପକାନି ମୋର ଥାଉ
ଆ ସେମିତି କେମିତି ହବ, ନିଜ ମାର୍କ ଅନୁସାରେ ତ ଆସିବ ନା
ହ ଆଳ
ଆଜ୍ଞା ଭାଇ।
ହଁ, ତମେ ଆଉ କଣ ବଢା ବଢି ଚାଲିଛ? ବାପା, ବୋଉ, ଦେଇ, ମୁଁ।
ଆଜ୍ଞା, ଆପଣ ବଡ ନା ଛୋଟ?
ସଭା ସାନ
ଆଜ୍ଞା ଆଜ୍ଞା। ସାନମାନେ ତ ଗେଲ୍ହା ହେଇଥିବେ ଟିକେ ବେଶୀ।
ଇଏ ନ ହେଲେ ବି କଣ ହବ? ଭାଇ ନିଜ ଘରକୁ ତ ନିଜେ ସମାଳିବୁ ନା ଆଉ କଣ? ଗଲା ହେଲେ ଆଗଞ
ପୁଅ ବଡ ହଉ ନାହାନ୍ତି, ସେ ସାନ ବି ପୁଅ ହେଲେ ବି ତ ସମ୍ଭାଳ ତେ ପଡିବ ଘର
ଗୋଟିକିଆ ପୁଅ ହେଲେ ସେମ ବି ସମ୍ଭାଳିବାକୁ ସବୁ ପଡିବ।
ଆଜ୍ଞା।
ସବୁ କିଛି ନିଜେ ଯି ନଶା ମଳିବା ଆ ଦ ତୋର ଭାଇ ଅଛି, ନା କିଏ ଅଛି ଯେ, ତୁ ତୋ ସହିତ ସମାଳିବ?
ମୋର ଜଣେ ଭାଇ ଅଛି, ଛୋଟ ଭାଇ ଅଛି, ମୁଁ ବଡ।
ହୁଁ ହୁଁ, ମୋର ତ କେହି ନାହାନ୍ତି ନା ମ ସବୁ କିିଛି ସମାଳିବି ମୁଁ, ଏ ଠୁ ଜେଡ ସବୁ ଦେଖିବି ମୁଁ
ଆଜ୍ଞା, ଘର ର ଚାଷ ବାସ, ଘର ସବୁ ବାହାରର ଲୋକ ସମସ୍ତେ ଦେକ୍ତେ ପଡିବ।
ହୁଁ, ତାପରେ ଏଇନା ତିନିଟା ଦୋକାନ, ଏଇଠି ମୋର ଅଛି। ମୋର କ
ମାନେ ଆପଣ ଏକା ସାଙ୍ଗେ ତିନଟାଆଙ୍କ ଦୋକାନ ଚଲଉଛନ୍ତି? ଆ ଏକେ ସାଙ୍ଗେ ତିନିଟାଆଙ୍କ ଦୋକାନ ଚଲଉଛନ୍ତି? ଆଜ୍ଞା, ତାହାନେ ତ ଭାଇ ଆପଣଙ୍କୁ ବହୁତ କଷ୍ଟ କରିତେ ପଡୁଥିବ।
ଆ ର ସି ବି
ଆଜ୍ଞା, ମାନେ ଏ ପଟେ ଯଦି କିଏ ଫର୍ମ ପକେଇତେ ଥିବ, ସେପଟେ ଯଦି କିଏ ଆଜବେଷ୍ଟ ପାଇଁ ଆସିଥିବ, ଏକା ସାଙ୍ଗରେ କେମିତି କଣ ଚଳଉଛନ୍ତି?
ହଁ ଫର୍ମ କେ ଆସିଲ ଭାଇ ଦି ଲଇ ମିନଟ ବସ ଖାଲି ଆର ଘର ଟା ଖୋଲିଦେଇ ଆସୁଛି। ସେ ଘରଟା ଆସିକି ଖୋଲିଦେବି ତାକୁ, ମୁଁ ପଳେଇବି, ତାର ମଝିରୁମ ଟା ମଝିରୁମ ଟା ପିରା ଦିଟା ରଖିଦେଇଛି, ଚୁଟି କାଟ।
ସେଲୁନ ବି ଅଛି?
ହୁଁ ସେଲୁନ ଦେଇ ଦେଇଛି, ଦିଟା ପିଲା ରଖିଦେଇଛି, ସେ ଚୁଟି ଫୁଟି କାଟୁଛନ୍ତି।
ଆଜ୍ଞା।
ମତେ ତ ଭାଇ ଚୁଟି ଫୁଟି ଆସିନି, ଜିନିଷ ପତ୍ର କିଣିଦେ ଲେ କଣ ହବ ଭାଇ। ନସିକି ଥିବ ନା
ଆଜ୍ଞା ଆଜ୍ଞା, ସେଟା ଆଜି କାଲି ତ ମାନେ ଫ୍ୟାସନ ତ ଦରକାର ନା।
ତା ପି ପିଲା ଦିଟା ରଖିଦେଇଛି। ମଝି ଦୋକାନଟା ଏଇନା ଗଲି ସେ ଦିରାଙ୍କ ଦୋକାନ ଚାବି ଦେଇ ଦେଇକି କି ଆସିଲି।
ଆଜ୍ଞା। ମାନେ ସେଠି ଲାଗି ଲାଗି ଦୋକାନ ଅଛି ଆପଣଙ୍କର ନା ଦୂରରେ? ଆଜ୍ଞା।
ଆପଣ ଜାଣିଥିବେ ମାର୍କେଟ କପ୍ଲେକ୍ସ ସେମିତି ସେମତିଟା। ସେମିତି ଟାଇପର ତିନିଟା ଦୋକାନ କରିଦେଇଚି ସେଗୁଡା ଇଏ ହେଇଛି।
ଆଜ୍ଞା ଆଜ୍ଞା ମାନେ ଏରା ଆପଣ ନିଜ ଘରନା ଭଡା ଦେଇଛନ୍ତି। ଆ ତାହେନ୍ତ ଆଜ୍ଞା ଆପଣ ପୁରା ବିଜନେସ ମ୍ୟାନ ଟାଇପର।
ଯେତେ ବିଜନେସ ସେତେ ଟେନସନ।
ଆ ଟେନସନ କିନ୍ତୁ ଆଗକୁ ଯୋଉ ମାନେ ଆପଣ ଏବେ ଟିକେ ମାନେ କଷ୍ଟ କରିତେ ପଡ଼ିବ ପ୍ରଥମେ ପ୍ରଥମ ଯିଏ। ତାପରେ ଯେତେବେଳେ ଥରେ ସେଇ ଆପଣ ସେ ଜାଗାରେ ଯଦି ପହଞ୍ଚିଗଲେ ଆପଣଙ୍କ ସେଇଠି କେଇ ହଲେଇ ପାରିବେନି।
ଟେନସନ ପ୍ରବଳ। ମୁଁ ତ ରାତିରେ ଏମିତି ଶୋଇପାରେନି ନିଦ ହୁଏନି କଣ ଟେନସନରେ। ଭାଇ ବେଳେ ବେଳେ କଣ କରିବିନା ସିଗାରେଟ ଗୋଟେ ଟାଣି ଦେଇିକି ଯିବି ଶୋଇବା ପାଇଁ।
ଆଜ୍ଞା ଆଜ୍ଞା ସେଇଟାତ କମନ କଥା କାହିଁକିନା ଯେହେତୁ ଆପଣଙ୍କ ମୁଣ୍ଡ ଉପରେ ସବୁ ଭାର ରହୁଛି ନା ସେଥିପାଇଁ।
ନାଇଁ ସାଙ୍ଗେ ସାଙ୍ଗେ ଜଣେ ଆସିଲା ମତେ କହିଲା ପୁଅ ମୁଁ ସିମେଣ୍ଟ ଦିଟା ନେଇକି ଯାଉଛି। ଆଉ ଯେ କାଲି ଯିଏ ଯିଏ ଆସିବ ମୋ ନାଁ କହିବ ତାକୁ ଦବୁ ସିମେଣ୍ଟ ମୁଁ ରହିବିନି ଦିନରେ। ଯେତିକି ତା ସିମେଣ୍ଟ ଯାଇଥିବ ମତେ ଖାଲି ଆ ରାତିରେ ଆ ସନ୍ଧ୍ୟାବେେଳେ ଆସି ତୁ ମତେ କହିବୁ। ପୁଣି ଟୋଟାଲ ସବୁ ଗୁଡା ବାକି। ସବୁ ଜିନିଷ ସମ୍ଭଳିଲା ବେଳକୁ ଆଉ ହବ।
ଆଜ୍ଞା ବାକି ଯୋଉ ନିଅନ୍ତି ସେ ପଇସା ଦିଅନ୍ତି ନା ଦିଅନ୍ତି ଡେରି କରନ୍ତି ମା
ପଇସା ଦିଅନ୍ତି ଗାଉଁଲିରେ ତ ହେରା ବହୁତ ଦିନ ଲେଟ୍ କରନ୍ତି ଆଉ କଣ କରିବୁ।
ଆଜ୍ଞା ସେଇଟାତ ସତ କଥା।
ତାପରେ କମ୍ପିଡିସନ ମାର୍କେଟ ମୁନ ମୁନ ସିମେଣ୍ଟ ଦୋକାନ ଦେଇଛି ମୋ ସାଇଟରେ ଆଉ ଦିଟା ଦେଇଛନ୍ତି ସମସ୍ତଙ୍କୁ ଦେଖିବାକୁ ପଡୁଛିନା।
ଯଦି ଆପଣ ନ ଦେବେ ସେ ତାଙ୍କ ପାଖରୁ ବି ନେଇ ଯାଇପାରିବେ।
ହୁଁ ଏନା ଆମ ଗାଁର ସ-ସରପଞ୍ଚ ଯିଏ ଅଛି
ଆଜ୍ଞା।
ସିଏ ଗୋଟେ ନୂଆ ଦୋକାନ ଖୋଲିଛି ଯେ ସିଏ ଏଇନା ସମସ୍ତଙ୍କୁ ଡାକିକିନା ଦଉଛି।
ଆଜ୍ଞା ଆଜ୍ଞା। ନାଇଁ ଭାଇ ସେମିତି କିଛି ନାଇଁ ଲୋକଙ୍କ ବ୍ୟବହାର ଦେଖିକି ଲୋକ ଯିବେ ଆଉ ଯେତେ ଡାକିକି ସିଏ
ନା ନା ସ-ସ-ସରପଞ୍ଚ ଡାକିକିନା ଦଉଛି ତାପରେ ଆଗରୁ ଆହୁରି ଦି ଜଣ ବାହାରି ଏମିତି ଆମକୁ ଟିକେ ଇଏ କରିକିନା ଆଉ ଦି ଜଣ ବାହାରିଲେ ଗଲେ ଦୋକାନ ଦେବେ ବୋଲି
ଆଜ୍ଞା।
ହେରା ଯେମିତି ତାଙ୍କର ହେଲାନାହିଁ ନାଇଁ ସେ ବନ୍ଦ କରିଦେଲେ। ବାକି ଭାଇ ବହୁତ ପଡ଼ୁଛି ଏଥିରେ। ରଡ଼ ସିମେଣ୍ଟ ତ ବାକି ପ୍ରବଳ।
କାହିଁକିନା ଯେହେତୁ ଗାଁ ଲୋକମାନେ ସେ କଣ କରିବେନା ଆଜି ଏତିକି ଏତିକି ନେଇଥାନ୍ତୁ ଆଉ ପରେ ଦେବି।
ହୁଁ ସେ ହେଟା କିଏ ଆସିକି କହିବ ଭାଇ ମୋ ପାଖରେ ଏଇନା ନାହିଁ ପରେ ଦେବି
ଆଜ୍ଞା ଆଜ୍ଞା।
କଣ୍ଟ୍ରାକ୍ଟର ଆସିକି କହିବ ଉଁ ତୁ ଦେଇଥା ମୋର ବିଲ ଉଠେଇଲେ ମୁଁ ତତେ ଦେବି।
ଆଜ୍ଞା ଆଜ୍ଞା ସେଟା ତ ସତ କଥା।
ଏବେ ଯୋଉ-ଉ-ଉ-ଉ ଆ ଇନ୍ଦିରା ଆବାସ ଆସ ଛି ଆମ ଆବାସ ଯୋଜନା ରେ ଘର ବହୁତ ଦେଇଯାଇଛି ସେଇଥିରେ ସବୁ କାମ ଏଇନେ କରିଦେବେ କିନ୍ତୁ ପଇସା ଦେଲା ବେଳକୁ ଯାହା ଅନେଇକି ବଇ ଥିବୁ।
ଆଜ୍ଞା ଆଜ୍ଞା। ଆଜ୍ଞା ଆପଣଙ୍କର ଘର ଆସିଛି ନା ଆସିନି?
ଆଜ୍ଞା ନା ନା ଆମର ସେ ଘର ଆସିନି।
ଆଜ୍ଞା।
ଘର ଆସିବ ମୁଁ-ଉ-ଉ-ଉ ଟି ଡି ଏସ୍ ଦଉଛି, ଜି ଏସ୍ଟି ଦଉଛି ଘର ଆସିବ ଏଥିରେ। ।
ଆଜ୍ଞା ଆଜ୍ଞା।
ମୋର ତ ରାସନ କାର୍ଡ ଟୋଟାଲ୍ ମୋ ନାଁ କାଟି ଦେଇଛନ୍ତି।
ସେଇଟା ତ ଆଜିକାଲି ତ ହଉଛି ଆ
ଟି ଡି, ଟି ଡି ଏସ୍ ଦେଖିଲା ମାନେ କାଟି ଦଉଛନ୍ତି ଟି ଡି ଏସ୍, ଏ-ଏ ଜି ଏସ୍ ଟି ଯାହା ପଛରେ ଲାଗିଛନ୍ତି।
ଆଜ୍ଞା ଆଜ୍ଞା ଆଜି କାଲି ତ ସରକାର ଦେଖିଲେ ବଦଳିଗଲା। କଣ କରିବି?
ତାପରେ ମୁଁ ଆଉ ଟିକିଏ ଚାଲାକ୍ ହେଇଗଲି। ସି ସିଏ ଯେତିକି ଚାଲାକ୍ ମୁଁ ତା ଠାରୁ ଦି ଗୁଣ ଚାଲାକି।
ଆଜ୍ଞା କଣ କଲେ ଆପଣ?
ସାଙ୍ଗେ ସାଙ୍ଗେ ସିଏ ଅ-ଅ ଭାଇ ମୋର ଯେମିତି କାଟିଲେ ମୁଁ କହିଲି ନାଇଁ ଆଉ ସେଗୁଡ଼ାକ କାଟିଲା ମାନେ ମୋ ଆଉ ହଁ ହବ କି? ମୁଁ ଦେଖିଲି ମୁଁ ମୋର ମୋ ସାଙ୍ଗେ ଆକ୍ସିଡେଣ୍ଟ ତାପରେ ପରେ ମୋର ହେଇଗଲା। ଆକ୍ସିଡେଣ୍ଟ ଯେମିତି ହେଇଗଲା, ସାଙ୍ଗେ ସାଙ୍ଗେ ଡିସ୍ଏବଲ୍ ସାର୍ଟିଫିକେଟ ବାହାର କରିଦେଲି।
ଆଜ୍ଞା।
ମୋର କିଛି ହେଇନି। ଆକ୍ସିଡେଣ୍ଟ ହେଲା ଗୋଡ ଭାଙ୍ଗିଗଲା ଗୋଡ଼ ଭାଙ୍ଗିଗଲା ଯେମିତି ମୁଁ ଯାଇକି ଅପରେସନ ହେଇଗଲି, ଅପରେସନରେ ରଡ଼୍ ପଶିଛି ମୋ ଗୋଡ଼ରେ ଚାଲୁଛି ମୁଁ।
ଆଜ୍ଞା।
ତାପରେ ବିଜେପି ସରକାର ସିଧା ମନ୍ତ୍ରୀ ଆମର ଚିହ୍ନା।
ଆଜ୍ଞା। କିଛି ନାହିଁ ଆଜ୍ଞା ଚାଲୁ ଆପଣଙ୍କର ଯେମିତି ଚାଲୁଛି ଭଲରେ ଚାଲୁ ବିଜନେସ ଆପଣଙ୍କର ବହୁତ ଆଗକୁ ଯାଉ। ହଉ ଆଜ୍ଞା ମୁଁ ରଖୁଛି ଶୋଇବି ପରେ କେତେବେଳେ କଥା ହେବି।
ଆଜ୍ଞା।